ହଁ ଗୁଡ଼୍ ଇଭିନିଂ ସାର୍।
ଆଜ୍ଞା।
ଆଉ କଣ କରୁଛନ୍ତି?
ଏବେ ତ ପଢୁଥିଲି ଆପଣଙ୍କୁ କଲ୍ କଲି ଆଉ।
ଓ ହୋ, ଆପଣଙ୍କର ସେଠି ବର୍ଷା ହଉଛି?
ଆଜ୍ଞା, ଆପଣଙ୍କର?
ଆମର ଏଇ ସାଇଟିରେ ତ ପ୍ରବଳ ବର୍ଷା ହେଉଛି
ହଁ ଏଠି ବି ଭୁବନେଶ୍ୱରରେ ବି ବହୁତ ଜୋରରେ ବର୍ଷା ହେଉଛି ସକାଳୁ ଲାଗି ରହିଛି
ହଁ ଏଠି ତ ବିଲୁକୁଲୁ ବି ଜମା ଛାଡୁନାହିଁ ବର୍ଷା
ହଁ
ହୁଁ
ଆଉ ଆପଣ ଖାଇସାରିଲେଣି
ନା ନା ଆମର ତ ଏପର୍ଯ୍ୟନ୍ତ ହୋଇନି ଆଉ ଆପଣଙ୍କ ସରିଲାଣି
ନା ନା ଆମର ବି ରୋଷେଇ ଷ୍ଟାଟ୍ ହେଇନି
ଏପରିର୍ଯ୍ୟନ୍ତ
ନା ଏପର୍ଯ୍ୟନ୍ତ ଷ୍ଟାର୍ଟ ହେଇନି
ଓହୋ ଆପଣ କଣ ହଷ୍ଟେଲରେ ରୁହନ୍ତି
ନାଇଁ ନାଇଁ ମୁଁ ଆମର ଫ୍ୟାମିଲି ନା
ଓହୋ
ଆମର ମାମା ସାଢ଼େ ଆଠଟା ବେଳେ ଆଠଟା ସାଢ଼େ ଆଠଟା କରେ
ହଉ ହଉ ଗରମ ଗରମ ଖାଇବା ପାଇଁ ନାଇଁ ଓହୋ ତାହା ତ ଭଲ କଥା ଆଉ ଏମିତି ବର୍ଷା ତାପରେ ଗରମ ଗରମ ଖାଇଲେଣି ଭଲ ଲାଗୁଥିବ
ଆଜ୍ଞା ଆପଣ ଆ ଅ ଉଁ ଆପଣ ହଷ୍ଟେଲରେ ରୁହନ୍ତି କି
ହଁ ମୁଁ ହଷ୍ଟେଲରେ ରୁହେ
ହଉ ହଉ କୋ କୋଉଠି ଆପଣ କଣ ପଢୁଛନ୍ତି
ଏଇଟା ଆମର ପିଜି ଚାଲୁଛି
ଆଜ୍ଞା ଆ କୋଉ ଅନର୍ସରେ
ଆମର ଏଇଟା ସାଇକୋଲୋଜି
ହଁ ସାଇକୋଲୋଜି କଲ ଏ କୋଉ କଲେଜ୍ କଲେଜ୍ କଣ
ଆମର ଏଟା ଗଙ୍ଗାଧରମେହେର ବିଶ୍ୱବିଦ୍ୟାଳୟ
ଆଜ୍ଞା ଆଁ ସମ୍ବଲପୁର
ହଁ ହଁ ଆପଣ ଜାଣିଛନ୍ତି କି
ଆଜ୍ଞା ମୁଁ ଜାଣିଛି କାହିଁକି ନା ମୁଁ ରେଜିଷ୍ଟ୍ରେସନ ଏଥର ମାନେ କଲେଜ୍ ଗୁଡ଼ା ଯୋଉ ଏନ୍ ସିଇଟି ଆଇଟିବି ଜାଣିଛନ୍ତି
କଣ କହିଲେ
ଏ ଇଣ୍ଟିଗ୍ରେଟେଡ୍ ବିଏଡି ଜାଣିଛନ୍ତି
ହଁ ହଁ ହଁ ହଁ ସେଇଟା ତ ଜାଣିଛି
ଆଜ୍ଞା ସେଇଟା କଲେଜ୍ ଯୋଉଟା ଯେ ଇଏ କରିଥିଲି ତ ମାନେ ଲିଷ୍ଟ କରିକି ଗୋଟେ ଲେଖିକି ରଖିଛି ଗୋଟେ ମୋର ଇ ମାନେ ନୋଟ୍ ବୁକ୍ ଟାରେ ଲେଖିକି ରଖିଛି ଆଜ୍ଞା ମୁଁ କହିଲି ଭଲ ଦିଦି ସେଇଟା ଭଲ ଭଲ ସେ ଏନଭାଇରମେଣ୍ଟ ପାଠ ପଢ଼ିବା ପାଇଁ ଠିକ୍ ହବ
ହଁ ଏଇଟା ତ ବହୁତ ଭଲ ଅଛେ ଆଉ ସମ୍ବଲପୁରରେ ବୁଲିବା ପାଇଁ ବି ବହୁତ ଭଲ ଭଲ ଜାଗା ଅଛେ
ଆଜ୍ଞା
ଆଉ ଆପଣଙ୍କର ଘର କଣ ଭୁବନେଶ୍ଵର
ଆଜ୍ଞା
ଓହୋ ନାଇଁ ଆମର ଏଇ ସମ୍ବଲପୁର
ଓହୋ ଆପଣଙ୍କର ସେଇ ଲୋକାଲ୍ ଆପଣ
ହଁ ହଁ ଏଇ ସମ୍ବଲପୁର ପାଖରେ ଅଛି ଘରଟା ଆଉ
ହଁ ହଁ ଚଳିବ।
ଆଉ ଆପଣ କୋଉଠାରେ ପାଠ ପଢୁଛନ୍ତି?
ଆ ମୋର ଟୁଏଲଥ ସରିଲା ଏବେ ମୁଁ ଡ୍ରପ୍ ନେଇଛି।
ଓହୋ ଏମିତି କଥା।
ଆଜ୍ଞା।
ଆଉ ପୁରୀ ଉରି ପୁରୀ କେ ଯାଉଛନ୍ତି ନା ଯାଉନାହାନ୍ତି ରଥ ଯାତ୍ରା ଦେଖ ଯିବା ପାଇଁ ଆପଣଙ୍କ ଘର ଟା ସେଠୁ ପାଖ ହବ ନା।
ଆଜ୍ଞା ଉଁ ସ୍ନାନ ପୂର୍ଣ୍ଣିମାକୁ ଯାଇଥିଲୁ ସେ ପୁରୀ ବହୁତ ଗହଳି ଥିଲା ଭିଡ ବହୁତ।
ଇପି ହଁ ସେଇଟା ତ ସତ କଥା ସେଇଠାରେ ତ ଏଇ ରଥଯାତ୍ରା ସମୟରେ ସେ ପୁରୀରେ ତ ବହୁତ ଗହଳି ହଉଥୁବ ରହିବାକୁ ବି ତ ମିଳି ନଥିବ ନା?
ନା ଆମେ ସେ ସେଇଦିନ ଆଗ ପଳେଇ ଆସିଲୁ ଆମେ। କାର ରେ ଯାଇଥିଲୁ କାର ରେ ଆଜ୍ଞା ଆଜ୍ଞା ଆଜ୍ଞା କାର ରେ ଯାଇଥିଲୁ ପଳେଇ ଆସିଲୁ ସେଦିନ ମାମୁଁ ହେକା ଯାଇଥିଲୁ ମାମୁଁ ମୁଁ ମାମା। ବାବା ଦିଦି ଯାଇଥିଲୁ ପଳେଇ ଆସିଲୁ।
ଓହୋ ତାହେଲେ ଏମତି ଆଉ ଆମର ତ ଏ ଠୁ ଯିବୁ ଫୁଣି ଏମିତିରେ ବର୍ଷା ବି ହଉଛି। ତ ଠିକ ସେ ଦେଖିବି ହବନି ନା।
ହଁ ବହୁତ ଦୂର ହେଇଯିବ ଆପଣଙ୍କର ସେଠୁ ଅ ଦୂରତା ଟା ବେଶୀ।
ହଁ।
ଆଉ ଆ ଆପଣ ଆପଣଙ୍କର ଏବେ ପି ଜି ସେକେଣ୍ଡ ଇୟର ନା ଫାଷ୍ଟ ଇୟର?
ହଁ ଏଇଟା ସେକେଣ୍ଡ ଇୟର।
ଆଜ୍ଞା ଆ ଆପରେ କଣ କରିବେ ଆପଣ?
ୟାପରେ ଲେକ୍ଚରସିପ ଲାଇନକୁ ର ଇଚ୍ଛା ଅଛି।
ଆଜ୍ଞା।
ପି ଏଚ ଡି କରିବା ଆଉ ଏମତି। କିଛି କରିକି ବାହାରିଲେ ପକେଇକି ଏମିତି
ଆଜ୍ଞା। ମୁଁ କହିଲେ ପି ଜି ପାଇଁ ଆପଣ କେମିତି ସେଠେ ଆଡ଼ମିସନ ନେଲେ ସେଠେ କଣ ଗ୍ରାଜୁଏସନ ମାର୍କ
ଅ ନା ନା ଏମିତି ଏଣ୍ଟ୍ରାସ ହୁଏ ନା। ଗ୍ରାଜୁଏଟ ହଁ ହଁ।
ହଁ ସେଇ ସେଇଟା ସେଇଟା ଦେଲେ ଯାଇକି ପି ଜି ପାଇଁ ଆଡ଼ମିସନ ହବ।
ହଁ ହଁ ସେ ଏଣ୍ଟ୍ରାନ୍ସ ଏକ୍ସଜାମ ଦେଲେ ଯାଇ ଆପଣଙ୍କର ସ୍କୋର ନେବେ କଲେଜ ସିଲେକ୍ସନ ହେବ ତାପରେ ଆପଣ ଯଉ କଲେଜରେ ଇଚ୍ଛା କରୁଥିବେ ଆପଣଙ୍କର ମାର୍କ ବେସିସରେ ସେମତି ହେବ।
ଆଜ୍ଞା ମୁଁ କହିଲି ପାଖପାଖି କେତେ ସେଇଟା ଏକ୍ଜାମ ହୁଏ କେତେ ମାର୍କସ ହେଇ ସିପିଏଡ଼ ଟା?
ସେଇଟା ତ ଅମର ବେଳେ ହେଇଥିଲା ଶହେ ମାର୍କ ର ହେଇଥିଲା ଆମର ବେଲେ।
ଆଜ୍ଞା କେତେ ମାର୍କ ଉଂ ପାଖାପାଖି ରଖିଲେ ନିହାତି ଏଆ କଲେଜ ଗୋଟେ ମିଳିଯିବ
ଭଲ କଲେଜ ମିଳିବା କହେଲେ ଏମିତି ତ ତମକୁ ସିକ୍ସଟି ପ୍ଲସ ରଖିବାକୁ ପଡିବ। ମକ୍ସିମମ୍ ଦେଖିବାକୁ ଗଲେ ସେଭେଣ୍ଟି ଏଇଟି ପରସେଣ୍ଟ ତ ଆଣିବାକୁ ପଡିବ ଯେମିତି ବି ହଉ। ଆଉ ଆପଣ ତ ଜାଣିଛନ୍ତି ଆଜିିକାଲି କମ୍ପିଟିସନ ଟା ବହୁତ ବଢିଯାଇଛି ନା।
ହଁ ବହୁତ।
ୱାଉ ସେଇଟା ହେଇଛି ମେନ ପ୍ରବ୍ଲେମ। ଆଉ ଆପଣଙ୍କର ଜେନେଲାର ଯଦି ତ ତାହେଲେ ଟିକେ ବେଶୀ କ ଟପ ଯିବ। ଓ ବି ସି, ଓ ବି ସି ନାଁ ଓ ବି ସେ ବି ସେଇ ଜେନେରାଲ ସହିତ ସମାନ କହିଲେ ହିଁ ଚଳେ।
ଆଜ୍ଞା।
ହେତି ପାଇଁ
ଆପଣଙ୍କର ଆପଣଙ୍କର
ଆମର ବି ଓ ବି ସି।
ଓୋହ ଓ ବି ସି ଏନ୍ ସି ଏଲ ତ ନାଁ।
ହଁ।
ଆଜ୍ଞା।
ହଉ। ଆପଣଙ୍କୁ କଣ ବୁଲିବାକୁ ଭଲ ଲାଗେ ନା ଖାଇବାକୁ ଭଲ ଲାଗେ କଣ ଭଲ ଲାଗେ?
ଆ ମୋତେ ବ ଦର୍ଶନୀୟ ସ୍ଥାନ ବୁଲିବାକୁ ଭଲ ଲାଗେ ଆଉ। ଆମେ ଓଡ଼ିଶା ବାହାରକୁ ବି ଯାଇଥିଲୁ ଭ୍ରମଣ କରି।
ମୁଁ କୋଉ କୋଉଠାକୁ ଯାଇଥିଲି କେମିତି ଅନୁଭୂତି ଥିଲା ଟିକେ
ଆଜ୍ଞା ଆଜ୍ଞା। ଆ ଆମେ ଯାଇଥିଲୁ ର ଯାଇଥିଲୁ ଚନ୍ଦ୍ରହାସିନୀ। ସେଇଠି ସେଇଠି ସେଇଠି ଯାଇଥିଲୁ ତାପରେ ଆସିଲା ବେଳେ ସମ୍ବଲପୁରରେ ହୀରାକୁଦ ଡ୍ୟାମ ଘଣ୍ଟେଶ୍ଵରୀ ସେଇ ଦେଇକି ଆସିଲୁ।
ହଁ ସେଇଟା ତ ବହୁତ ଭଲ ଭଲ ଜାଗା ହୀରାକୁଦରେ ବହୁତ ଶାନ୍ତି ଲାଗେ ଆଉ ସମଲେଶ୍ୱରୀ ଟେମ୍ପଲକୁ ଯାଇନ।
ହଁ ସମଲେଶ୍ଵରୀ ବି ଯାଇଥିଲୁ ହଁ ମାନେ ଟିକେ ମନେ ପ ହଁ ଆଜ୍ଞା।
ଓହୋ ଘଣ୍ଟେଶ୍ଵରୀ ଦେଖିଲେ କେମିତି ସେ ନଦୀ ଟାଇପସ ର ଅଛି ସେ ଛୋଟ ରାସ୍ତା ସେପଟେ ଯାଇଥିଲେ ନା ନାଇଁ। ହଁ ସେଇଟା ଆଡଭେଞ୍ଚରସ୍ ଟାଇପ୍ ଥିଲା ନା।
ଆଜ୍ଞା ସେ ପୋଲ ଟା ଟିକେ ମାନେ ପୋଲଟା ସେତୁ ଟା ଟିକେ ମାନେ ଇଏ ଲାଗୁଛି। ମାନେ ଟିକେ ଦ ଇଏ ଲାଗୁଛି ବେଶୀ ବର୍ଷ ବୋଧେ।
ହଁ ବହୁତ ବର୍ଷ ପୁରୁଣା।
ସେଇ ସେଇ ସେଇ ଆଜ୍ଞା ଆସ ଆସିଲା ପରେ ସେଇଠି ଯେଉଁ ହୋଟେଲ୍ ଅଛି ସାମ୍ନାରେ ସେଇଠି ଆମେ ଖାଇକି ଆସିଲୁ ସେଇ ହୋଟେଲରେ ବଅ ବହୁତ ବଢ଼ିଆ ଖାଇବା।
ହଁ ସେଇଠିକାର ତ ଖାଇବା ବହୁତ ଭଲ ଲାଗେ ଏମିତି କୁଆଡେ ବୁଲି ଯାଇଥିବ ଆଉ ଗୋଟେ ଭଲ ହୋଟେଲ ଦେଇକି ଖାଇଲେ ପେଟ ପୁରା, ବହୁତ ଶାନ୍ତି ଲାଗିଥାଏ ଏମିତି ତ ଦିନ ସାରା ବୁଲି ବୁଲି ଥକି ଯାଇଥିବେ। ଆଉ ଗୋଟେ ଭଲ ଜାଗାରେ ଖାଇ ନ ପାରିଲେ ପୁଣି ସେଟାବି ନ ଥିବ ୟାରେ ଥକି ବି ଯାଇଥିବେ।
ହଁ ମାନେ ଭଲ ଲାଗିବନି ତା ପର ଯୋ ନେକ୍ସଟ ଯାହା। ଡେ ମାନେ ରେଷ୍ଟିନେସନ ଥିବ ସେଇଟା ଆଉ ଭଲ ବି ଲାଗିବନି।
ହଁ ଏମିତି ତ ହୋଇଥାଏ।
ଆଜ୍ଞା ଆପଣ କୁଆଡ଼େ କୁଆଡ଼େ ଆପଣ ଆଜ୍ଞା
ମୁଁ ତ ଏଇଟା ବିଶାଖାପାଟଣା ଯାଇଥିଲି ଟିକେ ବୁଲିବାକୁ। ଜାଗା ଟେ ତ ଆଉ କୈଳାସ ନଗର ଯୋ ଅଛି ମ୍ୟୁଜିୟମ ଅଛି ସେ ବିଶ ବିଶାଖାପାଟଣା ର ଏମିତି ସବୁ ଟିକେ ବୁଲିକି ଆସିଲୁ ଆଉ। ଆଉ ଭୁବନେଶ୍ଵର କୁ ବି ଯାଇ ଥିଲୁ ଏଇ ଯୋଉ ନନ୍ଦନକାନନ କୁ ଗଲୁ ଆଉ ଭୁବନେଶ୍ଵର ଯୋଉ ମ୍ୟୁଜ ମାନ ଅଛି ନା ସେଇପଟେ ଟିକେ ଯାଇକି ହଁ ସେଇଠି ହଁ ସେଠା କୁ ଯାଇଥିଲୁ ଆଉ ଚାଲି ଆସିଲୁ। ଆ ଘର ଲୋକମାନଙ୍କ ସହିତ ଯାଇଥିଲି ପୁରୀ ଏଇ କିଛି ଦିନ ପୂର୍ବର ତ ଆମେ ଯୋଉ ଦିନ ବି ଗଲୁ ନା ସେଦିନ ବି ପ୍ରବଳ ବର୍ଷା ହେଲା ତା ଆର ଦିନ ପ୍ରବଳ ଆମ କୁ ଲାଗିଲା କି ଆମେ ଆଉ ଦର୍ଶନ କରିପାରିବୁନି। ପୁଣି ଟିକେ ଛାଡିଲା ଆମେ ପୁଣି ଗଲୁ ଜଗାର ଦର୍ଶନ କଲୁ ବହୁତ ବର୍ଷା ହଉଥିଲା।
ଆଜ୍ଞା ଜଗା ଦର୍ଶନ ମାନେ ସମସ୍ତଙ୍କର ସ୍ୱପ୍ନ ମାନେ ଟିକେ ଭଲସେ କେମିତି ଦର୍ଶନ ହବ କେମିତି ଇଏ ଠିକ୍ ଠାକ ରେ ଇଏ ହବ ଆସ ଯିବା ଆସିବା ସେଇଟା।
ହଁ ହେଇଟା ଭାଗ୍ୟରେ ଥିଲେ ଜଗାର ଦର୍ଶନ ମିଳିଥାଏ କୁହନ୍ତି ନା।
ଆଜ୍ଞା ମାନେ ସ୍ନାନ ପୂର୍ଣ୍ଣିମାରେ ଆପଣ ଯଦି ଜଗନ୍ନାଥ ଙ୍କ ସ୍ନାନ ଦେଖିଲେ ଆପଣଙ୍କର ଯେ ପାପ କଟିବ। ଆଉ ଯଦି ଆପଣ ସେଇ ପାଣିରେ କଣ ମୁଁ ଟିକିଏ ବେଶୀ ଜାଣିନି କିନ୍ତୁ ସେ ପାଣିରେ ଯଦି କଣ ଇଏ କରିବେ ଯଦି ସେଇଟା ଆପଣଙ୍କର ସାତ ଜନ୍ମର ପାପ କଟିବ। ସେଇ ଆଜ୍ଞା ମାନେ ଯଦି ସ୍ନାନ ଆପଣ ଦେଖୁଛନ୍ତି ସେଇଟା ମାନେ ଆପଣଙ୍କର ପାପ ଯେ ପାପ ବହୁତ ମାନେ ଇଏ ହେଇଯିବ। ମାନେ ଆପଣ ସ୍ନାନ ଦେଇ ସେଥିପାଇଁ ଜ ଜଗା ତ ଯେତେବେଳେ ସ୍ନ ସ୍ନାନ ପୂର୍ଣ୍ଣିମା କୁ କାହିଁ ଏତେ ଗହଳି ହୁଏ, ମାନେ କାହିଁକି ନା ସ୍ନାନ ଦେଖିବା ପାଇଁ ଲୋକମାନେ ଏତେ ଇଏ ସେଠି ଖାଲି ହୋ-ହୋ-ହୋ-ହୋ ହଉଛନ୍ତି ଖାଲି ସେଠି ମାନେ ଟୋଟାଲି ଗୋଟେ ମିନଟ ବି ମାନେ ସେଠି କାନ ମାନେ ଇଏ ହେଇଯିବ ବଧିରା କରିଦେବେ। ଏତେ ଜୋରରେ ଇଏ କରିବେ ସେ ସ୍ନାନ ଦେଖିବାକୁ ଉ ଶହେ ଆଠ ଗରା ସେଇଟା ଶହେ ଆଠ ଇଏ ଗରା ଢାଳା ଇଏ ଗରା ହବନା ନା ଠାକୁରଙ୍କୁ ଇଏ ଗରା ହବ।
ପାଣିଟା ନା
ଆଜ୍ଞା ସେଇ ସେଇ ଯୋଉ ତଳେ ପଣ୍ଡା ମାନେ ଥିବେ ସେ ଯୋଉ ତଳେ ସେମାନେ ଖାଲି ପାଣିିକି ବୁଧିକ ମାନେ ତାଙ୍କ ଦେହରେ ପକେଇ ଭଲ ଲାଗୁ ଇଏ କରିଦଉଥିବେ।
ଓ ହୋ ତାହଲେ ନେକ୍ସଟ ଥର ଯିବା ପାଇଁ ଚେଷ୍ଟା କରିବି ଏମତି ଯଦି କଥା। ତାହେଲେ ଆଉ କେଉଁ ଦିନ ଟିକେ ଫାଙ୍କା ଥାଏ ଉଁ ପୁରୀରେ? ଆପଣ ତ ଜାଣିଥିବେ ସେ ପାଖର ତ
ଆଁ ପୁରୀରେ ଆଜ୍ଞା ଯଦି ସେମିତି କିଛି ଏ ସ୍ପିରିଚୁଆଲ୍ ଇଭେଣ୍ଟ କିଛି ନଥିବ ସେମିତି କିଛି ମାନେ ଧରିନିଅ ରଥଯାତ୍ରା କୁ ତ ଛାଡିଦେଲେ ସେଇଟାକୁ ତ ବହୁତ ଗହଳି ଏମିତି ପାଖାପାଖି ଆପଣ ଯଦି ମେ ମାସ ବେଳେ ମେ ମେ ଜୁନ ବେଳେ ଗଲେ ଟିକେ ଜୁନ ବେଳେ ପାଖପାଖି ଖରା ନାହିଁ କି ବର୍ଷ୍ ଷା ନାଇଁ ସେଇ ଠିକ୍ ପାଗ ସେ ବେଶି ଗହଳି ହୁଅନ୍ତି ବା ମାନେ ଗହଳିମାନେ ହେଲେ କଣ ହେଲେ ନିଜକୁ ଟିକେ ମାନେ ବ ସମୁଦ୍ର କୂଳ ଆଡେ ବୁଲିବାକୁ ଭଲ ଲାଗିବ ସବୁ ଲାଗିବ ଜୁନୁ
ଫିଲ୍ ହବ ନା କେହି ନଥିବେ ତ ଟିକେ ଭଲ ଲାଗିଥିବ ନା।
ଆଜ୍ଞା- ଆଜ୍ଞା।
ଆମେ ତ ଯାଇଥିଲୁ ପୁରୀ କୁ ଯଉ ଆମେ ଏମତି ଦଶହରା ଟାଇମ୍ ରେ ଯାଇଥିଲୁ ସେଇ ଟାଇମ୍ ରେ ବି ତ ବହୁତ୍ ଭିଡ ଥିଲେ।
ହଁ ଯେ ମାନେ ଜଗ- ସମସ୍ତେ ମାନେ ସବୁ ଟାଇମ୍ ରେ ବେଶୀ ଭିଡ ରହୁଚନ୍ତି ଆପ- ଭାଗ୍ୟ ଅନୁସାରେ ମାନେ କଣ ନା ଯା- ଆପଣ ଯଉଦିନ ଯାଇଥିବେ ସେ ଭାଇ ଲକ୍ ଅନୁସାରେ ସେଦିନ ଗହଳି ଥାଇପାରେ ନଥାଇପାରେ ସେଇଟା ଆସ୍- ହେଁ -ହେଁ।
ଏଇଟା କିନ୍ତୁ ପୁରୀର ଯଉ ପଣ୍ଡାମାନେ ଅଛନ୍ତି ସେମାନେ ବହୁତ୍ ଠକୁଚନ୍ତି ନା?
ହଁ ନିହାତି ସେ ଠକିବେ।
ମାନେ ପ୍ର ବଳ ଏମିତି ଠକ୍
ହୁଁ -ହୁଁ- ହଁ ଆମର ସାଙ୍ଗ ଟା ଯା-ମ ସାଙ୍ଗ ଆମେ ସାଙ୍ଗଟା ସାଙ୍ଗେରେ ଯାଇଥିଲୁ ସେ ବ୍ରାହ୍ମଣ ତାଙ୍କର ପଣ୍ଡାଘର ସିଏ କଣ କହିଲା ନା ସିଏ ତାଙ୍କର ଟିକେ କିଏ ଜଣେ ଚିହ୍ନା ତାଙ୍କର ସେଠି ଅଙ୍କଲ୍ ଯେ ସିଏ ତାଙ୍କ ଧରେଇ ଦେଲେ ସିଏ ନଡ଼ିଆ ଫଡିଆ ଯାହା ଇଏ ହେଲା ସିଏ ବୁଲେଇବା ଆମକୁ ମାନେ ସିଏ ଆମେ ସେଠି ଆଉ ଗହଳିରେ ଛିଡ଼ା ହେଲୁନି ଯଉ ଗୋଟେ ଗୋଟେ ଭିଆଇପି ଏଣ୍ଟ୍ରି ନାହିଁ ଯଉ ମାନେ ଆଇ ଏ ଏସ୍, ଓଏଏସ୍, ଟିଏ ମାନେ ବ-ଭିଆଇ- ଭିଆଇପି ପୋଜିସନ୍ ରେ ଅଛନ୍ତି।
ହୁଁ।
ସେମାନଙ୍କ ପାଇଁ ସିଏ ତାଙ୍କ ପାଇଁ ଗୋଟେ ଅଲଗା ଗେଟେ ଅଛି ନା ସେଇ ଆମେ- ଆମକୁ ଆମୁ- ଆମକୁ ସେଇ ଯିଏ ପଣ୍ଡା ଅଙ୍କଲ୍ ଯିଏ ସିଏ ଆମକୁ ସେଇପଟେ ନେଇଥିଲେ। ତାପରେ ଆଣିଲେ ତାପରେ ଆଉ ଯାହା ପୂଜା ପୂଜିି ଅଲଗାଙ୍କୁ ପଇସା ଦରକାର୍ ଆମକୁ ପଇସା ନାହିଁ ସେ ସାଙ୍ଗଟା ମୋର ତାଙ୍କର ବ୍ରାହ୍ମଣ ଘର ତ ଯାଇଥିଲୁ ଭଲ ସେଇଠି ଆଉ ସେମିତି ଦର୍ଶନ ମୁଁ କେବେ ହେଇନି ସେ ହେମିତି ଯାଇନି ଆଉ କେବେ।
ଆଉ ଏଇ ଲିଙ୍ଗରାଜ୍ ମନ୍ଦିର ଯଉ ଭୁବନେଶ୍ଵର ରେ ଅଛି ଆମେ ଯାଇଥିଲୁ ସେଇଟା ଏରାବି ପଣ୍ଡିତ୍ ମାନେ ବହୁତ୍ ଠକୁଚନ୍ତି।
ଆଜ୍ଞା -ଆଜ୍ଞା। ଆପଣଙ୍କ ସାଙ୍ଗେରେ କଥା ହେଇ ବହୁତ୍ ଭଲ ଲାଗିଲା ଧନ୍ୟବାଦ୍ ଶୁଭରାତ୍ରି। ଶୁଭରାତ୍ରି।